ହୁଁ ହାଲୋ
ହଁ
କନ୍ ଏଇ ବସିଚି ଆଉ, ଆପଣ--?
ଏଇ ଏବେ ଖାଇକି ଯଷ୍ଟ ଉଠିିଲି ଆଉ
କଁଅ ଖାଇଲେ?
ଏଇ ବିସ୍କୁଟ ଚାହା ଆଉ କଣ?
ହୁଁ, ହୁଁ। ଆଉ କଣ ଖାଇବେ ପୁଣି, ମାନେ କେତେବେଳକୁ ଖାଇବେ ଖରାବେଳେ?
ଖରା ବେଳେ, ଏଗାରଟା ବେଳକୁ, ଏଗାରଟା ନୁହେଁ ତ ଦିଟା ତିନିଟା ଆଉ
ଓ, ଆଉ କଣ ରୋଷେଇ ବାସ କଣ ହେଲାଣି ନା ଜାଣିନାହାନ୍ତି କିଛି?
ନା ଜାଣିଛି ଯେ -ଏହିନା ରୋଷେଇ କିଛି ହେଇନି ।
ହଁ, ହଁ ।
ରୋଷେଇ ବସିବ ଏଗାଟାରୁ, ହୁଁ।
ସାଢ଼େ ଆଠଟା ହେଇଛିି ଆଉ।
ହୁଁ, ଏତେ ଶୀଘ୍ର ରୋଷା ଘରେ ବସିବନି ।
ହୁଁ, ଏତେ ଜଲଦି ବି କଣ ହବ? ଆଉ ମୁଁ କହିଲି, ଏତେ ଜଲଦି ବି କି ଖାଉନଥିବେ? ସମସ୍ତେ କାଜି ଆଜି। ଆଜିକାଲି ସମସ୍ତେ ସକାଳୁ କରିଦଉଛନ୍ତି, ବିଶେଷ ଲେଟ ରେ ସମସ୍ତେ କରିକି ଦିଟା ତିନିଟା ବେଳ କୁ ଖାଉଛନ୍ତି। ଥରେ ଥରେ ସମସ୍ତେ ଭାତ ଖାଉଛନ୍ତି ନା?
ହଁ।
ହଁ।
ଏତେ ଶୀଘ୍ର କେହି ଖାଉ ନାହାଁନ୍ତି।
ନା। କିନ୍ତୁ, ମୁଁ ସବୁବେଳେ ଗୋଟେ ଭିତରେ ଖାଇଦେବି ମାନେ ଭାତ।
ହଁ ହଁ।
ମୁଁ ସବୁବେଳେ ଗୋଟେ ଭିତରେ ଖାଇବାରେ, ମାନେ ହେଇଯାଇଥିବ ବି ଆମ ଘରେ, ବାବା ଠିକ ଅଛନ୍ତି, ସ୍କୁଲରେ ଟିଚର ତ ତାଙ୍କ ତାଙ୍କ ପାଇଁ ଯାହାହଲେ ବି ନଅଟା ଭିତରେ ଖାଇବା ରେଡି ହବ, ଦଶଟା ଭିତରେ, ସେ ଖାଇକି ଯିବେ ନଅଟା ବେଳୁ। ତ ସେଥିପାଇଁ ସବୁବେଳେ ଗରମ ଭାତ ଟା ଆମର ଜଲଦି ହେଇଯାଏ ଆଉ। ଯାହା ବାରେ ଏମତି ଖାଇକି ଯିବେ, ହଁ, କାଁ ଭା ରୁଟି। ତ ଆମର ସବୁ ବେଳେ ଖାଇବା, ଏଇ ଯଦି ଲେଟ୍ ହେଇ ହଁ, ଲେଟ୍ ହବ, ହବ, ଯଦି ହବ ବେଶୀ ଶନିବାର ରବିବାର ବାପା ନା ଯିବେନି ନା। ଟ ମାମା ମନ ଇଚ୍ଛା କରେ, ଆଉ ନା ସବୁବେଳେ ଜଲଦି ହୁଏ।
ଉଁ ହୁଁ ।
ହଁ ଆଉ, ଯେମିତି କିି ମୋର ଶନିବାର ଟା, ମୁଁ ଜମା ବି ଖାଇବନି ଭାତ ଫାତ। ସେଦିନ ମୋର ପରଟା, ରୁଟି ବି ହବନି, ସେକା ଜିନିଷ, ଶନିବାର ଟା ମୁଁ କରୁଛି। ତ ସେମିତି ବାପା ବି ସେମତି
ରୁଟି ଫୁଟି ଖାଆନ୍ତି ଆଉ, ରୁଟି ଆଉ କଣ ତରକାରୀ ଫରକାରୀ ତ ସହିତ।
ରୁଟି ନୁହଁ, ରୁଟିରା ସେକା ହଉଛି ନା ପୋଡୁଛି। ତ ପରଟା ଖାଆନ୍ତି, ଅଷା ପର୍ବରେ କରନ୍ତି ପରଟା ଖାନ୍ତି, ହୁଁ।
ହଁ ହ।
ଦିନ ଭାତ ଖାଇନି, ରାତିରେ ବି କିଛି ଖାଇବନି। ଏ ମୁଁ ମଝିରେ ରାତିରେ କିଛି ଖାଉନଥିଲି, ହଁ, ମାନେ ଶନିବାର ଦିନ ରାତିରେ ଖାଉନଥିଲି ମ ଦେହ ଖରାପ ହେଲା, ଏତେ ବାର ତୀର୍ଥ ଗଲେ ବି ଦେହ ଖରାପ ହଉଛି ତ, ରାତିଟା ଖାଉଛି ଆଉ। କଣ ଅଛି କି ରାତିରେ ଖାଇବନି ବୋଲି, ସେ ଅଛି ଯେ ତମେ ରାତିରେ ପରଟା ଖାଇବ।ମାନେ ତ ଖାଇବନି, ଉଷୁନା ଖାଇବନି, ଏ ଦିନ ଯାକ ତ ଉଷୁନା ଖାଇବନି, ରାତିରେ ଖାଇବନି, ତ ସେ ହାତ ନଉନାହାନ୍ତି, ସେମିତି ଖାଲି। ପରଟା ଖାନ୍ତି, ରାତିରେ ବି ଗୋଟେ ପରଟା ଖାଇଦଉଛି ଆଉ, ଏତେ ଚେଇଁଲେ ଆଉ ଶୁଭୁନି, ଚାରି ଦଶଟା ଏଗାରଟା ରେ ରହିବ ଯାହା ଖାଉଛ ଗୋଟେ ଦିନ ଆଉ ତ ଖାଇ ପାରୁନୁ ନା।
ନା ସନ୍ଧ୍ୟା ଆଳକୁ
ମୁଁ ଆଗେ ଯୋଉ କରୁଥିଲି, ସନ୍ଧ୍ୟା ଆକୁ ଖାଇଦିଏ। ମାନେ ପାଞ୍ଚଟା ମାନେ, ସନ୍ଧ୍ୟା ଦେବା ପୂର୍ବରୁ ପାଞ୍ଚଟା ସାଢେ ପାଞ୍ଚଟା ଖାଇଦିଏ, ତାପରେ ରାତିରେ ଗୋଟେ ଫଳ ସେଉ କି କମଳା, ଏମିତି କଣ ରାତିରେ ଖାଇଦିଏ, ଏବେ ତା ଦେହ ଖରାପ ହଉଛି। ଏତେବି ଉପାସ ମତ ଗ୍ୟାଷ୍ଟଟି ଫ୍ୟାଷ୍ଟଟି ବାହାରୁଛି।
ହୁଁ।
ହୁଁ।
ହୁ ହ।
ହୁଁ।
ସବୁ ଆଜିିକାଲି ତ ସମଧର ଗ୍ୟାସ ଫ୍ୟାସ ବାହାରିଲାଣି। ଗ୍ୟାସଟିକ୍ ହେଇକା ବୋହୁତ
କାଲବେ ବୋହୁତ ଲୋକଙ୍କର ଭାରଲାଣି।
ହୁଁ ହୁଁ। ପ୍ରବଳ ଲୋକ ଗ୍ୟାସଟିକି ଛୁଆ ଉରାଙ୍କଠି ତ ଗ୍ୟାସ୍ ବାହାରଚି ଆଉ ଆଉ। ହ
ଏ ଯୋଉ ଖାଇବା ବେଶୀ ତେଲ ଭା ଜି ପୁଣି ଏରା ସବୁ ସାର ଜିନିଷ ଆ ଆଉ ଛୁଆ ଆମ ଛୁ ସବୁ ଖାଇବେ ପୁଣି ମୋମୋ ବିରିୟାନୀ।
ତାକୁ କଁ ପଚାରେ ତମର କରନ୍ତି କି ଆମେ ପଇସା ପଚିକା ହୁଁ। ତାକୁ ମୁଁ କଣ୍ଟେ ପଚାରିବି? ଆଉ କଣ ଆଉ କୁଆଡ଼େ ବୁଲାବୁଲି କରି ଯାଆନ୍ତି ନାଁ ନାଇଁ?
ବେ ଉତ୍କଳ
ହେଲୋ। ଆପଣ ଆଉ କୁଆଡ଼େ ବୁଲାବୁଲି କରି ଯାଆନ୍ତି?
ବୁଲାବୁଲି ମୁଁ କୁଆଡ଼େ ବୁଲାବୁଲି ଏତେ ଯାଏନି। ଜାନ ଆମ ଘରେ ବି ଏତେ ଷ୍ଟିଟ୍ ନାଁ ମାନେ ଛାଡ଼ନ୍ତିନି କହିଲେ ଛାଡ଼ିବେ ମୁଁ ବି ଏତେ କୁହେନି କି ଇ ଯାଏନି ସାଙ୍ଗମାନଙ୍କ ସହିତ ମତେ କୁଆଡ଼େ ଛାଡ଼ିବେନି ଗି ସାଙ୍ଗ ଘରୁକୁ ହଁ ଆମ ଘରୁକୁ ମୋ ମାନେ ସାଙ୍ଗ ଆସୁଚନ୍ତି ସିନିୟର୍ ଦିଦି ବି ଆସଚନ୍ତି ବୁଲି‌। ରହିଚନ୍ତି ଦି ତିନି ଦିନ କିନ୍ତୁ ମୁଁ ମତେ ଛାଡ଼େନ୍ତିନି କୁଆଡ଼େ।
ନୋ
ଆମ ଘରୁକୁ ସବୁ ଆଲାଉ। ତମେ ଆସ ବୁଲ ଅ ଅ ମାନେ ଆମ ମାର୍କେଟ୍ ଫାର୍କେଟ୍ ବୁଲ ମୁଁ ଯିବି ମାର୍କେଟ୍ ଫାର୍କେଟ୍ ଏରା ସବୁ ବୁଲା ଏରା ସବୁ ହବ କିନ୍ତୁ ମୁଁ ଯାଇକି କୋଉଠି ରହିବାର ନାହିଁ।
ଅ ହଁ ଆପଣ କେତେ ଭାଇ?
ଆମେ ତିନି ଜଣ ମୁ ବଡ଼ ତାପରେ ଗୋଟେ ସାନ ଭଉଣୀ ତାପରେ ସାନ ଭାଇ।
ଓହୋ ସାନ ଭୋଉଣୀ କଣ ପଢ଼ନ୍ତି?
ସେ ପ୍ଲସ୍ ଟୁ ଫାଷ୍ଟ୍ ଇଅର ତାର ଏ ବର୍ଷ।
ଉଁ ହୁଁ ଫାଷ୍ଟ୍ ଇଅର୍। ଆଉ ସେ ଆଉ ପୁଅ?
ତାର ଏଇ ବର୍ଷ ନାଇନ୍ଥ୍ ହେଲା।
ଅହ। ଆ ବାବୁ ଟିଏ ଖଡ଼ଘଡ଼ କରନି ଖାଡ଼ଉ ଖାଡ଼ଉ ହାଲୋ।
ହଁ କୁହନ୍ତୁ ଆଉ କଣ।
ଆଉ କଣ ଯୋଉ ସିଏ ତାଙ୍କର ନାଇନ୍ଥ୍ କ୍ଲାସ୍ ନାଁ?
ହଁ।
ଅହଁ। ଆପଣ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି ଏ ଯୋଉ ଅ ଯାଇକି ଦେହ ଯୋଉ ଯାଇଥିଲୁ ସେମିଷ୍ଟର୍ ଦେଇ ସେଥିରେ ଦେହ ଖରାପ ହେଇଯାଇଚି ତଣ୍ଟି ଫଣ୍ଟି ବସି ଯାଇଚି। ଥଣ୍ଡାକୁ ଏ ସି ରେ ଯିବା ଆସିଆ ପୁଣି ହେତି ଏ ସି ରେ ରହିବ।
ଅହ ଆପଣ କୋଉଠି କରିଚନ୍ତି ବିଇଡ଼ି?
ଆନ୍ଧ୍ରା ବିଏଡ଼୍।
ଅହ ଆନ୍ଧ୍ରା ବିଡ଼ି।
ହଁ ଡିଷ୍ଟାନ୍ସ୍ ରେ ଯୋଉ ମ ହଁ। ଆନ୍ଧ୍ରା ବିଡି଼ରେ କିଛି ନାହିଁ ଆକ୍ଚୁଆଲି ଓଡ଼ିଶା ବିଡ଼ି ଆନ୍ଧ୍ର ବିଡ଼ି ନାହିଁ। ସେ ପିଲା ବି ଓଡ଼ିଶା ବିଡ଼ି କରିକି ବସୁଚନ୍ତି ଆନ୍ଧ୍ରା ବିଡ଼ି କରିକି ବି ଲୋକ ଚା ବିକ୍ରି କରୁଛନ୍ତି ମାନେ ମେନେ ହେଲା ଓଟିଟି ଓଷ୍ଟେଡେ। ହୁଁ, ହଁ। ତ ଆପଣ ଯୋଉ ଅନୁସାରେ ପଢ଼ିବେ ସେ ଅନୁସାରେ ପାଇବେ। ହଁ ଯୋଉଠି ଆପଣ ସେଣ୍ଟର ପଡିବ ନା ।ଆପଣ ଡିଷ୍ଟ୍ରିକ ହଉଚି ଢେଙ୍କାନାଳ ଆପଣ ଢେଙ୍କାନାଳ ପକେଇବେ ନା। ଆପଣଙ୍କର ଯଦି କଟକରେ ପକେଇବେ ହଁ ସୁବିଧା ଯଦି ହବ କଟକ ଭୁବନେଶ୍ୱର ଆପଣ ପକାନ୍ତୁ।
ହଁ ପକଉନାହାନ୍ତି ସବୁ ଆଡ଼େ ହଉଛି । ସବୁଆଡେ ହଉଛି। ଓ ଟି ଟି, ଓଷ୍ଟେଡି ସବୁ ଆଡେ। ଯେ ତ ମେନ୍ ବାହାରିବା ଟା ହେଲା ଇ।
ଓ ଟି ଟି, ଓ ଷ୍ଟେଡ, ସିଟିଇଟି ମୁଁ ଏଥର ତିନିଟା ଯାକ ପକେଇବି। ୱେଶ ମାନେ ମୋର ଓ ଟି ଟି ପୁରା ପେପର୍ କ୍ଲିୟର୍। ମାନେ ସିଲାବସ ସହ, ଏଥରକୁ ପକେଇ ଥିଲେ ହେଇଥାନ୍ତା । ଏଟା ଫାଷ୍ ସିଅର୍ ନା ପକେଇଲେ ହବନି। ଯଦି ତୁମେ କ୍ୱାଲିଫାଏଡ଼ ହେଲୁ ତ ତୋ ଇଏରେ ଲେ ତୁ ଅଲରେଡି କ୍ୱାଲିଫାଏଡ୍। ସେକେଣ୍ଡ ଟାଇମ୍ ପକେଇଲା ଆଉ କିନ୍ତୁ ଏଟା ତୋତେ ଭେଲିଡେସନ୍ ନବନି। କାରଣ ତୁ ଫାଷ୍ଟ ଇୟର୍ ରେ ଦେଇଚୁ ତ କଣ ପାଇଁ ନେ ନିଜ ଲାଇଫ୍ ବର୍ବାଦ କରିବ । ତ ସେଥିପାଇଁ ଦେଲିନି ଆଉ। ୟା ପରେ ହଁ ଏଇ ୟା ପରେ ପେପର ୱାନ୍ ପେପର୍ ଟୁ ଦେବି। ହଁ ନାଇଁ ନାଇଁ ଏଇଥରକ ପେପର୍ ୱାନ୍ ପେପର୍ ଟୁ ପ କେ ବି ଶିକିଚ ପେପର୍ ୱାନ୍ ପକେଇବ। ଓଷ୍ଟେଡ ପକେଇବି ସବୁ ପକେଇବି। ଏଇ ଥର ଟା ସବୁ ପକେଇବି। ଏଇ ବର୍ଷରେ ସବୁ ବାହାରିବ। ଏ ବର୍ଷ ସବୁ ପକେଇବି ସରିଲା। ସେଇଥିପାଇଁ ମୁଁ ମାନେ ମୋର ଆସୁଚି ବି ମାନେ ସ୍କୁଲ୍ ରୁୁ ଯେ ତୋମେ ଯାଇକି ପଢେଇ ବ-ଯଦି ମୁଁ ଏଇନା ଯାଇକି ସ୍କୁଲ୍ ରେ ପଢେଇବି କିଛି ନାହିଁ ପଢେଇ ଦେବି। ଅ, ମାନେ ଏପଟ ଯୋଉ ଏକ୍ଜାମ୍ ଫେକ୍ଜାମ୍ ଗମେଣ୍ଟ ଇଏର ସେଟା ବାଲାନ୍ସ ହବନି।
ସ୍କୁଲ୍ ର ସେତେ ସାଲାରୀ ଫାଲାରୀ ନାହିଁ ମୋ।
ନା ବେଶୀ ନାହିଁ ମାନେ ମୁଁ ମୋତେ ଯୋଉ ସେ କହିଥିଲା ପନ୍ଦର ବାର ଫାଷ୍ଟ ବାର ଦବ ତା ପରେ ପନ୍ଦର। ଯେ କଣ ପାଇଁ ମୋର ଏଇ ଲାଇଫ୍ ଟାକୁ ଏମିତି ବର୍ବାଦ
ସେଇଆ ନୁହେଁ ଆଉ କଣ ହେଲା ପାଠ ପାଠ ବଲେ ହେ ଟା କ୍ଲିୟର୍ କଲେ କେତେ ଇଏ।
ହଁ ପା ସେଥିପାଇଁ ବାପା ମନା କଲେ ନା ତୁ ତୋର ପଢାପଢି କର ମୁଁ କଣ ତୋତେ ଦେବିନି ନା କଣ ସିଏ ତ ମନା କଲେ ମୁଁ କହିଲି ହଁ ମୋ।
। ହଁ ମୋ ଏଇ ଦଶ ବାର ହଜାର ଆଣିଲେ ଘର ଚଳିବ ନହେଲେ ନାହିଁ।
ସେଇଆ ପା।
ଏ ପଢିଲେ ସେଟା କ୍ଲିୟର୍ କରିଦେଲେ ଗୋଟେ ଟେନସନ ଫ୍ରୀ।
ଯେତକ ତାର ପୋଷ୍ଟ ବାହାରେ ତବ ସେ ବାହାରିଲେ ଏତକ ହବ ଆଉ।
ହଁ। ଆଉ ଏବେ ଆଉ କଣ କରିବି? କେତେବେଳେ ଖାଇକି ଦିନରେ ଶୋଉଚନ୍ତି ଆପଣ?
ଅ, ହଁ ମୁଁ ଖାଇକି ଯାହା ହେଲେ ବି ଟିକେ ଶୋଇବି। ଦିଟା ବେଳକୁ ଶୋଉଚି ସାଢ ଚାରଟା ସାଢ଼େ ଚାରଟା ଉଠୁଚି ହଁ।
ଉଁ, ହଁ ତାପରେ ଟିକେ କୁଆଡ଼େ ବୁଲାବୁଲି କରିବାକୁ ଯାଉଥିବେ?
ନା ନା କୁଆଡ଼େ ବି ଯାଏନି । ଏଇ ସାଙ୍ଗ ଘରକୁ ବେଳେ ବେଳେ ଯିବି ନହେଲେ ନା ସେତିକି ଆଉ ନ ହେଲେ କୁଆଡ଼େ ନାହିଁ।
ଆପଣ ଉଠି ସାଇଲେଣି?
ହଁ ମୁଁ ସବୁବେଳେ ପାନ୍ସ ଟା।
ମୋର ବି ସେଇ ପାନ୍ସ ଟା ସାଢେ ପାଞ୍ଚେ। ଛଅ ବେଳେ ବେଳେ ଆ, ଆଉ ଅଧି ବ-ଆପଣଙ୍କ ଆଡ଼େ ପାଗ କେ-ଆପଣଙ୍କ ଆଡ଼େ ପାଗ କେମିତିିଆ?
ଏଇ କାଆଁଳିଆ।
ଆମର ତ ସେଇ ବର୍ଷା ଖରା ଲାଗି ରହିଚି ଆଉ କି କଣ କରିବା।
ହଁ ପା ବୋ ଲାଇ, ଆମ ଆଡେ ବହୁତ ଲାଇନ୍ ପ୍ରୋବ୍ଲେମ୍ ହଉଚି ମାନେ ଯଦି ୱାନ୍ସ କଟିଲା ସେ କଟିଲା ଯେ କଟିଲା
ହଁ।
ଆଜି ଏଇନେ ଆସିଲା ଲାଇନ ମାନେ କାଲି ରାତିରୁ କଟିଥିଲା ଯେ।
ଏଇ ଭଗବାନ ଫୁଣି ଶୋଇବାକୁ ଇଏ ହଇରାଣ ମଶା ଫସା। ନାଁ ଆମ ଆଡେ ତ ଲାଇନ୍ ଫାଇନ୍ କଟିନି।
ଆପର ନିମ ଫିଚର୍ ଆଡଭାନସ୍ ଯୋଉଟା ମାନେ ଆ ଇଏ ଏରିଆ ନା ମାନେ ଭଲ ଏରିଆ ମାନେ ଲୋକ କାମ ଦାମ ଇଏ। ସେଇଟା ସବୁ ଜଲଦି ଦେଇ ଦଉଚନ୍ତି। ଏଇଟା ଗାଁ ନା ଗାଁ ଟାରେ ବେଶୀ ଦଉନାହାନ୍ତି ଆଉ। କୋଉଠେ ଡାଳ ଛିଣ୍ଡିଲା ଏଇଟା ଆମର ନା ବାଉଁଶ ପଡିକି ଛିଣ୍ଡି ଥିଲା ଏଇ ଯୋଉ ତାରରେ। ତ କାଲ୍ ରାତିରେ କିଏ ଏଗାରଟା ବାରଟାରେ ଯାଇକି ଇଏ ହବ।
ଆଉ ଠିକ କରିବକି ନା ପୁଣି ଏଇ ଚଡ଼ଚଡି ମାଇଲେ ଏବେ ସେରା ବି କଟୁଥିବ।
ହଁ।
ହୁଁ ସେଟା ବି କଟିବନି।
ହଁ କଟିବ ନା କଟିବନି କଟୁଚି ତ?
ହଁ କଟୁଚି ବା ସବୁ ଆଡେ ଆମ ଆଡେ ସେମତି କଟିବ ଯଦି ଚଚଣ୍ଡିଙ୍ଗ୍ ହେଇଥିବ ନହେଲେ ବର୍ଷା ସଝାଲେ ପୁଣି ଆସିବ ଲାଇନ୍।
ଆପଣଟେ ଆସୁଚି ଆମ ଆଡେ ବର୍ଷା ହେବା ଅଧଘଣ୍ଟେ ପୂର୍ବରୁ କଟେଇଦେବେ। ତାପରେ ଗୋଟେ ହାଣ୍ଡି ନପରେ ଯାଇକି ଆଉଚି ବେଳେ ବେଳେ ଯଦି କିଛି ଘଡଘଡି ଫଡଘଡି ବେଶ୍ ମେଘ ହେଇନଥିବ ହଁ ଦେଇଦେବି।
ହଉ ଆଉ ହଉ ଆପଣ ଯାଆନ୍ତୁ କଣ କରିବେ ମୁଁ ରଖୁଛି।
ହଉ ହଉ।